ହଁ ଆଚ୍ଛା।
ମୁଁ ଏଠି ବସିଛି। ତମେ କଣ କରୁଛ?
ମୁଁ ବି ବସିଛି।
ହଁ କଣ ଖାଇଥିଲ ଖରା ବେଳେ?
ଖରା ବେଳେ ଆଜି ମୁଁ ଖାଇଥିଲି ଚିକେନ କଷା ଆଉ ଭାତ।
ୱାଓ।
ଆଉ ତମେ କଣ ଖାଇଥିଲ?
ହ ମୁଁ ଆଜି ଖାଇଥିଲି ଭାତ, ଡାଲି, ପୋଟଳ ଆଉ କାଙ୍କଣ ଆଳୁ ଭଜା। ହଁ
ଆରେ ବା ବଢିଆ ତ କାଙ୍କଣ ଆଜି କଣ ନୂଆ ଆଇଟମ ଟା?
ହଁ ବା।
କାଙ୍କଣ ତମକୁ ଭଲ ଲାଗେ ନା କଣ?
କାଙ୍କଣ ମତେ ମର ଫେବରାଇଟ ବା।
କାଙ୍କଡ଼ ତମ ଫେବରାଇଟ।
ହଁ କାଙ୍କଣ କେବେ ଦୁଇ ଫାଳ ଭଜା ଖାଇଛ?
ନା।
କାଙ୍କଣ ର ଦୁଇ ଫଳା ଭଜା ଖାଇବ ମସ୍ତ ଲାଗିବ।
ଓହୋ ଏମିତି କଥା ତାହେଲେ କେମିତି ସବୁ କରନ୍ତି ବା।
କାଙ୍କଣ ସାଇଜ ନର୍ମାଲି ବଡ ଥାଏ କିନ୍ତୁ ତମମାନଙ୍କର ଭଜା ଅ ତ ଗୋ ଚୁନ ଚୁନ ହେଇକିରି ଭଜା ହଉଥିବ ଯେମିତି ପୋଟଳ ଭଜା ହୁଏ। ସେଇ ଟାଇପ ର ଭଜା ହଉଥିବ। କିନ୍ତୁ ଗୋଟା କାଙ୍କଣ କୁ ଦୁଇ ଫଳା ହିଁ ହବ।
ହଁ ଗୋଲିଆ ଗୋଲିଆ ରହିବ।
ଗୋଲିଆ ନାଇଁ ଲମ୍ବା ରହିବ। ମାନେ ମଝିରୁ ହିଁ ଦୁଇ ଫାଳ କରିବ।
ହଁ ତାପରେ।
ତାପରେ ତାକୁ ଭାଜିବ ଘୋଡେଇ ଘୋଡେଇ ଭାଜି ଟିକେ ଟାଇମ ଲାଗିବ ମାନେ ହଁ କଣ କରିବା ପାଇଁ ଗଲ ଆ ନା ନା। ତାକୁ ଟିକେ ଟାଇମ ଲାଗିବ ଇଏ କରିବା ପାଇଁ କଣ କହିଲ ଅ ସିଝିବା ପାଇଁ। ଯେହେତୁ ଗୋଟା ଭଜା ହବ ନା ମାନେ ଦୁଇ ଫଳ ବାଲା ତ ସେଠରେ ଟିକେ ପାଣି ଦେଇକି ବାର ବାର ଭୋଡେଇକରି ତାକୁ ତେଲ ଦେଇ ଭାଜିବ ଭଲସେ ଆଉ।
ହୁଁ।
ହୁଁ
ତାପରେ ଟେଷ୍ଟି ଲାଗିବ ସୁଆଦିଆ ଲାଗିବ।
ହଁ।
ଯିଏ ଖାଏନି ତାକୁ ବି ସୁଵାଦିଆ ଲାଗିବ।
କାଇହିଁ ତମକୁ ଭଲ ଲାଗେନି।
ନା ବା ମୁଁ କଟେ କାଙ୍କଣ ର ଚିପ୍ସ ଖାଇବି।
ଓହୋ ହୋ।
ହୁଁ। ହୋଉ ପାଗ କେମିତି?
ପାଗ ସକାଳ ବେଳା ଭଲ ଥିଲା ମାନେ ବର୍ଷା ଜୋର ହୋଉଥିଲା ଏବେ କିନ୍ତୁ ବର୍ଷା ଛାଡିଲା ପରେ ବହୁତ ହିଁ ଗୁଳ ଗୁଳି ଲାଗୁଛି। ଚି
ହୁଁ ହୁଁ ଗରମ ତାହଲେ ହଉଛି।
ହୁଁ। ଆଉ
ଆଉ
ଆଉ କଣ?
ତମର କଣ ଇକୋ ହେଲା। ଫୁଣି କଣ ଗୋଟେ କଲ ବୋଧେ ଆଉ। କ କଢା କଢି ପୁରା ପୁ କଲା ବୋଧ ଆଉ
ନାଇଁ ଇୟର ଫୋନ ତ ମୁଁ କାଢିନି।
ହଁ ହଁ ଆ ହଁ ହଁ ଏବେ କ୍ଲିୟର ଶୁଭୁଚି।
ଅହ ଏଇ ନେଟୱାର୍ ପ୍ରୋବ୍ଲେମ୍ ଥିବ।
ହଁ।
ହୁଁ।
ଆଉ
ଚିକେନ କଷା କଣ ତମ ଘରେ ବନା ହେଇଥିଲା ନା ଦୋକାନରୁ ଆସିଥିଲା ବା?
ମୁଁ ନିଜେ ହାତରେ ବନେଇଥିଲି।
ଓ ହୋ କେମିତି ଟିକେ କହିଲ ତମ ପ୍ରୋସେସ ଟା ଚିକେନ
କଣ ଚିକେନ କଣ ଜାଣ ନା ଚିକେନ କଷା କେମିତି ହବ ମୁଁ କହିବି।
ନା ତଥାପି ତମେ ଗୋଟେ ତମେ ନିଜ ହାତରେ ବନେଇଛ ଏମିତି କହିଲ ତ ସେଥିପାଇଁ। ହଁ
ଓହୋ ଫାଷ୍ଟ ମୁଁ ଚିକେନକୁୁ ଗରମ ପାଣିରେ ଧୋଇଲି ଧୋଇ ଚାଲିଲି ହଁ। ତାପରେ ଚିକେନ କୁ
ହୁଁ।
ସଲା ପରେ କାଢ଼ି ଦେଲି।
କୋଉଥିରେ?
ଗୋଟେ ତା ପାତ୍ରରେ।
ତାଟିଆରେ।
ହଁ ତା ଦେହରେ ମୁଁ ପକେଇଲି ହଳଦୀ ଲଙ୍କାଗୁଣ୍ଡ ଲୁଣ ଦହି ଟିକେ ପକାଇଲି। ଆଉ ଭୃସଙ୍ଗ ପତର ପକେଇ କି ତାକୁ ଗୋଳେଇଦେଲି।
ହୁଁ।
କୋଳେଇକି ସେମିତି ଛାଡିଦେଲି ଦେନ ଏପଟେ।
ହୁଁ।
ତେଲ ଗରମ କ ପିଆଜ କଟ ଚୂନ ଚୂନ କରିକି ପକେଇଲି ସେଇଥିରେ ହଳଦି ଲଙ୍କା। ଲଙ୍କାଗୁଣ୍ଡ ଇଏ ପକେଇକି ତାକୁ ଭାଜିଲି କଷିଲି। କସିଲି କସିଲି କସିଲି ଦେନ ସେଥିରେ ପୁଣି ସବୁ ଚିକେନ ମସଲା ଇଏ ମସଲା ଏ ପୁଣି କସିଲି କସିଲି କସିଲି। ଦେନ୍ ତା ପରେ ତା ଦିରେ ଚିକେନ ପକେଇକି। ଆଉ କୋଡ ପନ୍ଦରରୁୁ କୋଡିଏ ପଚିଶ ମିନିଟ୍ ପରେ ଫୁଣି କସିଲା ପରେ ଟିକେ ନାକ ଅଳ୍ ପ ପାଣି ଦେଇକି ତାକୁ ଅଧ ଘଣ୍ଟା ଖଣ୍ଡେ ଛାଡିଦେଲି।
ହଁ।
ହୁଁ।
ତାପରେ। ତାପରେ।
ଏୟା ତ ଆଉ।
ତାପରେ ଆଉ ଗରମ ମସଲା ଗୁଡା କିଛି ପଡିବନି।
ସେଟା ଲାଷ୍ଟ କୁ ପଡିବ ବା।
ହଁ।
ହୁଁ।
କେତେବେଳେ ଲାଷ୍ଟକୁୁ ପଡିବ ଖାଇସାରିଲା ପରେ ଲାଷ୍ଟ କୁ ଖାଇଦ ହାତରେ ଟିକେ ଟିକେ ନେଇ ଖାଇ ଚାଟିଦବ ଆଉ।
ହଁ ଟେଷ୍ଟ କରିବୁ ଖାଲି ଆଉ।
ହୁଁ। ଆଉ।
ଆଉ।
ଆଉ ରାତିରେ କଣ ସେଇ ଚିକେନ କଷା ଅଛି ନା ଆଉ ପୁଣି କଣ ଆଇଟମ ହବ।
ରାତିରେ ନା ଆଜି ରାତିରେ ଖାଇବିନି ଭାବୁଛି।
କାଇଁ ଏତେ ଓଭର ଖାଇଦେଇଛ।
ନା ଉପାସ ରହିଯିବି ଆଉ।
ହ ତମେ ପରା ମାନେ ପୁରା ହେଲଥ କନସିଅସ ଅଛ ନା ଯଦି କେତେବେଳେ ହେଭି ଖାଇଦଉଛ ସେଟା ପୁଣି ମ୍ୟାନେଜ କରିବା ପାଇଁ ଉପାସ ରହୁଛ।
ହଁ।
ଏମିତି କଉ ଡାଏଟେସିଅନ ମାନଙ୍କ ଠାରୁ ଟିପସ ନେଇ ଚ ନା ଏମତି କଣ।
ହଁ ମୋର ପର୍ସନାଲ ଡକ୍ଟର ଅଛନ୍ତି। ଫିଟନେସ ପାଇଁ ଅଛନ୍ତି ଡକ୍ଟର ତାଙ୍କୁ ପଚାରେ।
ହଁ ଭଲ ଆଉ।
ହୁଁ।
ମାନେ କାହା ଥ୍ରୋରୁ କଣ୍ଟାକ୍ଟ ହେଲ ନା ଏମିତି କଣ୍ଟାକ୍ଟ ହଉ।
ମୋର କେବେଠୁ ଫ୍ୟାମିଲି ଡକ୍ଟର।
ଆଛା ବଢ଼ିଆ। ମାନେ ଜଙ୍କ ଫୁଡ ଟାଇମରେ ତମେ। ଏତେ। ହେଲଥ କୁ ପ୍ରାଧାନ୍ୟ ଦଉଛି ସେଇଟା ବହୁତ ବଡ କଥା। ଏଇଟା ସବୁ ଲୋକଙ୍କୁ କରିବା ଦରକାର ଯାହା ତୁମେ ହେଲଦି ରହିଲ ତୁମ ଘର ଲୋକ ହେଲ୍ଦି ରହିବେ ନା।
ଓ।
ହୁଁ, ଏଇ ଚିନ୍ତାଧାରା ସମସ୍ତଙ୍କ ମନକୁ ଆସିବା ଦରକାର।
ହୁଁ, ନିହାତି।
ଆମେ ସୁସ୍ଥ ରହିଲେ ପରିବେଶ ବି ସୁସ୍ଥ ରହିବ ନା, ହୁଁ। ଆଉ?
ଆଉ କଣ?
ଆଉ ଇଭନିଙ୍ଗ ରେ ସ୍ନାକ୍ସ ଫ୍ନାକ୍ସ କିଛି ଖାଅ ନା
ନା ନା ଇଭିନିଂରେ ଆଉ କଣ ଖାଇବି, କିଛି ଖାଇବିନି।
ବ୍ଲାକ୍ କଫି ପଫି ତମକୁ ବୋଧେ ମତେ ଲାଗୁଛି ତମେ ପିଉଥିବ।
ହଁ କେବେ କେବେ ଇଚ୍ଛା ହେଲା ଶୀତ ଦିନରେ ପିଦିଏ।
ଏ ତମେ ଚା ଫା ପିଉନଥିବ ନା?
ନା ନା ଚା ପାଏନି ମୁଁ।
ହୁଁ ହୁଁ।
ଥଣ୍ଡା ଏଗୁଡ଼ା ସବୁ ପିଏନି।
ଓହୋ ଯାହା ତୁମକୁ ଟିପ୍ସ ମିଳିଥିବ ଆଉ, ତମ ଡାଇଟିସିଆନ କହିଥିବ।
ହ ହ
ହୁଁ। ଆଉ ଲଞ୍ଚ କଣ କର ସରି ଯୋଉ-ଉ-ଉ ବ୍ରେକ ଫାଷ୍ଟ କଣ କରିଥିଲ ଆଜି ତୁମେ?
ବ୍ରେକଫାଷ୍ଟରେ ମୁଁ ଶାଗୁ ଦାନା ହଉ ଶାଗୁ ସିଝେଇ ଥାଏ ନହେଲେ ହଉଛି କଣ ସେଟା ନହେଲେ ବ୍ରେଡ ଏ ସବୁ ଖାଏ।
ଓହୋ। ହୁଁ।
ହୁଁ ହ
ବଢିଆ ଆଉ।
ଦିନକୁ ପାଞ୍ଚ ଛଅ ଲିଟର ମୁଁ ପାଣି କେବଳ ପିଏ।
ଓହୋ ସେଟା ଆକଚୁଆଲି ବଢ଼ିଆ।
ଉଷୁମ୍ ପାଣି ପିଏ।
ତ ସେଇଟା ତ ମାନେ ସ୍କିନ୍ ବି ଗ୍ଲୋ କରୁଥିବ ବହୁତ, ମାନେ ଏ ଜିନିଷ ହୁଁ।
ଫଲୋ କରୁଛି।
ହୁଁ ହୁଁ ଭଲ।
ହୁଁ।
ଆଉ ତୁମ ଯୋଉ ଯୋଉ ଘରେ ଯୋଉ ବେବି ଅଛି ବି ତାକୁ ତାକୁ ବି ସେମିତି କରିସାରିଲଣି ନା? ଫ୍ରୁଟଶ୍ ପ୍ରିଫର କରୁଥିବ ବେଶ
ହଁ ସେ ଗାଜର ଫ୍ରୁଟଶ୍ ଏସବୁ ଖାଏ ଆଉ।
ହଁ, ବାହାରୁ କିଛି ଜିନିଷ ଖାଆନ୍ତିନି ନା? କୁର୍କୁରି ଫର୍କୁରୀ ସିକିମ୍ କେ
ଫଳ ମୂଳ ଖାଉଚି, ହେଲଥ କଂସୀଅସ।
ଓହୋ ମ୍ୟାଗି ଫ୍ୟାଗି ଏଗୁଡା ସବୁ ଜିଦି କରି ଖାଆନ୍ତନି କୁର୍କୁରି ଫୁର୍କୁରି?
ହୁଁ।
ଖନ୍ତିନି?
ନା ନା କିଛି ଖାନ୍ତିନୀ।
ଓ ହୋ। ଆଉ ଆପଣ ତାହେଲେ କାହାର ବାହାଘର ଆଉ ରିସେପସନ ଭୋଜି କିଛି ଆଟେନେ କରୁନଥିବ ନା
କିଏ?
ତମେ କିଛି ଆଟେନେ କର ନା ତମେ ପୁଣି ଘରକୁ
ଟି
ମୁଁଅଇଲି ଘରୁ ନେଇକି ଯଥ ଯଛି ପରଟା ଫରଟା କି
ନା ନା ପୁଟେ ଭୋଜି କି ଯିବ ନେଇକି ଯିବି ସେଠି କ୍ଷୀରି ନହେଲେ ରସଗୋଲା ଗୋଟେ ଦିଟା ଏମିତି ଖାଇ
ଆଉ ସେଥିରେ ବି ତ ସୁଗାର ଥିବ ନା ତ ସେଇଟା ବି
ସେବନି
ହଁ ଏତେ ବି ଇଏ କ ଇଛା କ ମାରିବା କଥା ନୁହେଁ ନା ହୁଁ ଭଲ ଆଉ ବାହାଘର ଭୋଜି ଭୋଜି ଆଉ ଅଛି ନା ସରିଗଲାଣି ସବୁ
ନା ଗୋଟେ ଲାଷ୍ଟ ପାଞ୍ଚରେ ନା ଛଅ ରେ ଅଛି
ସେଟା ସରିଲେ ସରିଯିବ ହୁଁ ତୁମର ବାହାଘର କେବେ?
ଆମର ବାହାଘର ଏଇ ବର୍ଷ ଲାଷ୍ଟ ଆଡକୁ
ତା ହେଲେ ଛବିଶ ରେ ବାହାହଉଛ ତମେ ଓହୋ କଣ ପୁରା ବାହାଘର ପୁରା ଠିକ ହେଇକି ଅଛି ବୋଧେ
ହଁ
ହୁଁ ଆଉ ରଥଯାତ୍ରା ଯିବ ନା ଯିବନି ମ
ଭିଡରେ ଆଉ କଣ ଯିବ ଏଇ ଯୋଉ ଭଳିଆ ଭିଡ ହଉଛି ଏଥର ଆମ ଗାଁ ରେ ରଥଯାତ୍ରା ହବ ସେଇଠି ରଥଯାତ୍ରା ଟାଣିଦେବି ଆଉ
ଓହୋ ତମ ଗାଁ ତା ଲେ ବଡ ଆକାରେ କରୁ ଫାଷ୍ଟ ଟାଇମ କରୁଛନ୍ତି ବଧ
ହୁଁ
ବଡ଼ ଏକରରେ
ହଁ
ବଢିଆ ତାହଲ ସେଇଠି ଦର୍ଶନ ହେଇଯିବ ଆଉ
ହଁ
ହୋଉ ହଉ ତାହେଲେ ଆଜି ତ ସମୟ ହେଇଗଲାଣି ନେକ୍ସଟ୍ କଲ୍ କଥାବାର୍ତ୍
ଓ ହୋ
ବାଏ
ଗୁଡ଼ ବାଏ